ତ
ହାଲୋ।
ହଁ ଶୁଭୁଛିି କଥା।
ହଁ ହଁ ଶୁଭୁଚି
ନା ମୋ କଥା କଟୁଛି କି?
ନା।
ହାଲୋ।
କିଛି କଥା କଟୁନି ପୁରା ପ ଅଛି।
ତମ କଥା ଟା ଟିକେ ଟିକେ କଟୁଚି।
କିଛି ନାହିଁ କଟାକଟି ଚାଲିବ କିଛି ଅସୁବିଧା ନାହିଁ। ହଁ ହଁ ରୋଷେଇ ଫୋଷେଇ ସଇଲାନି। ରୋଷେଇ ଭାତ ଡାଲମା ପୋ ଉପମା ମଟର ତରକାରୀ ଘୁଗୁନି। ଏମିତି ସବୁ ହେଇଛି ଆଉ ବିନା ପିଆଜ ରସୁଣ ର ଘୁଗୁନି ଆଉ।
ଆମେ ଝିଅ ପିଲା ହେଇକି ସକାଳୁ ଏତେ ବନେଇ ପାରନ ତମେ ଏତେ ଜିନିଷ ବନେଇ ସାଇଲନି।
ହଁ ଘରେ ପହଞ୍ଚିଚି। ତମର କଣ ହେଇଛି।
କଣ ଏଇ ଭାତ ବୁଟ ଡାଲି। ଡାଲମା ଆଉ କଲରା ଭଜା ଆମ୍ବ କାକୁଡ଼ି ଏଗୁଡ଼ା ସବୁ ତ ଅଛି ଆମ୍ବ ସିଜିିନ ତ ଯେତେ ପାରୁଛ ଆମ୍ବ ଖାଅ ଆଉ।
ଭାଇ ମୁ ଯଉଠି ଘରେ ଭଲ ଅଛି। ଯୋଉ ଆମ୍ବ ସିଜିନ। ଯୋଉ କହିବୁ
ନା।
ଗୋଟେ ଗଛରେ ମୁଁ ଚଢିଥିଲି ଗୋଡ଼ ଖସିଗଲା। ନଙ୍ଗାପୁରା। ତଳେ ପଡ଼ିଗଲି ହଁ।
ଓଫ୍। କଣ ଇଏ ହେଇଛି କି କିଛି ହେଇନି?
ନା ନା କିଛି
ହାଲୋ।
ବହୁତ
ତ କଥା ଟା କଟୁଚ କୋଉ ଗାତ ଫାତ ଭିତରେ ପଶିଯାଇଚୁ
କାଇ ନାଇଁ ତା ତାତୁ ଭାଗ
ସାପ ଭଳିଆ ହେଇଗଲେ କି?
ହଁ ଡାକ୍ଟର ଭାଙ୍ଗି।
ଓ। ଆଉ କେବେ ବାହାସାହା ହଉଛ?
ନକା ନକା ଯାଇଛିବା।
କଥାଟା ସ୍ଲୋ ପୁଣି ଶୁଭିଲା।
ମୁଁ ପା ଚିଲେଇ ଚିଲେଇ କହୁଛି।
ହଁ ଏଇ ଇଏ ବୋଧେ ନେଟୱାର୍କ କଣ ଇଏ ହେଉଥିବ ଆଉ। ଓ।
ଯାଉଛି ମାନେ କାଦୁଅରେ ସରସର ଗାା ଫାଇଛି
ହୁଁ।
ପଡ଼ି। ହ ନାଇଁ ଓଲାଛନ୍ତି ତୁ ଓନା ହେଥିଲନି ଆଉ କଣ ଧୋକା ଦଵୁ
ଓଲା ତ ଏବେ କଣ ସବୁ ଇଏ କରିଛି ଆଉ। ବେଟ୍ରି ଗାଡି ଗୁ ା ଯେତିକି ଭଲ ସେତିକି ଖରାପ ଯିଏ ଯେତ ମେନ୍ ଯେତେ ମେଣ୍ଟେନ କରିପାର ଆଉ।
ହଉ ମେଣ୍ଟେନ କରିିବଲ ଆଉ।
ଆଉ ତମେ ବେଟେରୀ ଗାଡିିକି କହିବ ଆଉ ପେଟ ଟା ପେଟ ଟା ବଡ ବଡ ବଢି ବଢି ଚାଲିଛି କି ସେତିକିରେ ଅଛି।
ନାଇଁ ନାଇଁ ଟିକେ ଦେଇ ଆମେ ଭାବୁଛି ଫଣ କରୁଛି
ଚାଲ ଚାଲ ଡେଲି ଡେଲି ଡେଲି ଚାଲ କମିଯିବ ଆଉ ନହେଲେ ସେ ପେଟକୁ ଦେଖି ଦେଖିକରି ଆଉ ଲୋକ କହିବେ ବାହାଘର ପାଇଁ ଟିକେ ଇଏ ମଧ୍ୟସ୍ଥି ବି ବୋଧେ ମନା କରିଦେବ।
ଆଣେ ପେଟ ତ ଆଗବ ପଛି ବେଶ
ନାଇ ଏମିତି ଲୋକ ଜଣେ ଜଣେ କୁହନ୍ତି ପେଟ ଯେତେ ବଢିବ ଧନ ସେତେ ବଢିବ।
ହେଇଥିବ।
ହଁ। ଆଉ ଚିକେନ ଫିକେନ ସେମିତି ଖିଆ ହଉଛି କି ହଉନି?
ଗୋଟେ ଖାଇହବ ଆ ଗୋଟେ ଜାଗାକୁ ପଳେଇଆାଇଛି। ମଦ ପାଇଁ କିଛି ବି
କି ବେଳାରେ ମଣିଷ ପଡ଼ିଗଲା ରେ। କଣ ହେଇ
ମୁଁ ଅଛି ଅବାଗିଆ ଜାଗାକୁ ପଳି ଆଇଛି ନା କିଛି କରି ହଉଛି ନା କିଛି କରିହବ।
କଣ ଥିଲା ସେ କଣ ହେଇଗଲା।
ହୁଁ।
ନା।
ହଁ ବା।
ହୁଁ, ଆ ଦେହ ପା ଭଲ?
ଦିହ ପା
ହଁ। କେବେ କଣ ଫୁଣି ଘରକୁ ଯିବା ଆସିବା?
ତୋମେ ବ୍ଲୁତୁଥ ଲଗେଇଚ କି?
ହଁ ବ୍ଲୁଟୁଥ ଲଗେଇଚି।
ଓ ସେଇଥିପାଇଁ ବୋଧେ ଆବାସ ଟା ଟିକେ ଧୀରେ ଆସୁଚି କି କଣ ଆଉ।
ନାଇ ତ, ଏଇଟା କଣ କୋଉଟା।
ଟିକେ ସ୍ଲୋ ଶୁଭୁଚି ଆବାସ ଟା।
ହଁ ପା ମୁଁ ଏଇଠି ହର ଗମନାଗମନରେ ଚଲାପଥରେ ବା ତାଳପ କରୁଚି।
ଏତେ ଓଡିଆ କେବେଠାରୁ ତୋମେ ଶିଖିଲ?
ହେଇକି ଥିଲା ପିଲାବେଳୁ ଶିଖିଗଲି ଆଉ। ଆମେ ଯେଉଁଠି ବସେ ପିଲା ବେଳୁ ଶିଖିଗଲ, ମୁଁ ସେମତି ଏଁ ପିଲାବେଳୁ ଓଡିଆ ନିଜର
ତୋମେ କଣ ରଜରେ, ରଜରେ ବି ଆସିନଥିଲ?
ନା ନାଇଁ ମୁଁ ଯାଇ ରଜ କଣ? ରଜ ଝିଅ ପିଲାଙ୍କର ପର୍ବ। ଥୋଡିନା ପୁଅପିଲାଙ୍କୁ ପର୍ବ। ପୁଅପିଲା କଣ କରି ଦେଖୁଚନି।
ନା ତୋମର ନା ଝିଅ ପିଲା ଝିଅ ପିଲାଙ୍କର ରଜ ଯେ, ତୋମର ବୋଧେ ଭା ଇଏଟା କଣ ତ ଉଁ ଫେବୁୟାରୀ ଚଉଦଟା ତୋମେ ବୋଧେ ପାଳନ କର? ନହେଲେ ଜାଗର ଆଉ।
ହଁ ମୁଁ ଫେବୃୟାରୀ ଚଉଦ କୁ ପାଳନ କରୁ।
ସେଇଟା ତୋମ ତୋମେ ପାଳ। ପାଳିଲେ ଭଲ ତୋମର ଶୀଘ୍ର ଶୀଘ୍ର ବାହା ହେଇଯିବ।
ହଉଚି ତ
ହୁଁ ହୁଁ, ହୁଁ। ଆଉ ସାଙ୍ଗସାଥି ସହିତ ଆଉ କୁଆଡ଼େ ଯାଇନା ରଜରେ?
ନା ମ, ତ ସାଙ୍ଗସାଥି ରହିଲା। କାଟିଚେ ତିିନି ମାସର ହେଇଥାଇଥିଲ ପ
ହ୍ୟାଲୋ।
ହ୍ୟାଲୋ। ହଁ ଚାଲୁଚି ଚାଲିକି ଯାଉଛି।
ବଣ ଭିତରେ କଣ ଅଯୋଧ୍ୟା ରା ଅଯୋଧ୍ୟାର ରାମ ହେଇଗଲା କି ଆଉ ବଣ ଭିତରେ କଣ।
ନା ବନବାସ କରିଦେଇଚ
ବାଘ ଭାଲୁ ଭାରନ୍ତି ନା ଏଠି।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ। କଥା ଟା କଟିଲା ତମର।
ହୋଉଛି ଆଉ ଟିକେ ପବନ ବାଜୁଛି ତ
ତମେ କଣ ଟିଫିନ ଏ ଟିଫନ୍ କଣ ନେଇକି ଯାଉଚ
ହ ଟିଫିନ
ହଁ ରୋଷେଇ ଫୋଷେଇ କରିକି ନେଇକି ଯାଉଥିବ ଆଉ ଆଉ ଗ୍ୟାସ ଖବର ସେଆଡେ କଣ ଗ୍ୟାସ ମିଳୁଛି ନା ଇଣ୍ଡକ୍ସନ ରଖିଛ।
ଆରେ ନା ନା ଗ୍ୟାସ ମୁଁ ରୋଷେଇ ଗ୍ୟାସ୍ କଥା କହୁଛି ତମେ ପେଟ ଗ୍ୟାସ କଥା କାଇଁ ଭାବୁଚ।
ଠିକ୍ ଅଛି ମୋ ପାଖରେ।
ତମେତ ସବୁବେଳେ ଦିଟିକିଆ କଥା ଭାବିଲ ଆଉ। କଥା ଟା ତମର କ୍ଲିଅର ହଉନି।
ହୁଁ।
ହଁ ଯାଉ ଯାଉକି ହା ହାଇ ମାରିଲଣି ଖାଇକିରି ମାନେ କେମିତି ଶୋଇବି। ଖାଇକି କେମିତି ଶୋଇବି ଯୋଉ ଏତେ ଟେନସନ କିଏ ନବ।
କରିବା କର୍ମ ଆଇଚେ ଘର ନୁକଙ୍କ ପାଇଁ ଟିକେ ଖଟିବା। ଏମତ ଜିବନ। ପାହାଡ ତ ନାହିଁ।
ଉଁ ହୁଁ। ଆଣ୍ଟିଙ୍କର ଦେହ ଭଲ ଅଛି ଏବେ।
ଭଲ ଅଛି ତମର।
ହଁ ଆମର ତ ଠିକ
ଏଇ ପାଗ ଚେଞ୍ଜ ହେଲେ ପୁଅର ଦେହ କେତେବେଳେ ଥଣ୍ଡା, ଜର, ଝାଡା, ବାନ୍ତି ଏମିତି ସବୁ ଆଉ। ଅଙ୍କଲ ଅଙ୍କଲ କୁ ବୋଧେ ଓଲାଟା ଦେଇ ଦେଇଆଇଛ। ଆ ଗାଡି ଗୋଟେ ନେଇ ଆଇଲନି।
ଜାଣିଛ ସିଏ ଯଦି ଖରାପ ହୋଇଥାନ୍ତା ମୁଁ ବହୁତ ଅସୁବିଧାରେ ସମ୍ମୁଖୀନ
ହଉ ତାହାଲେ ଆଉ। ଏ ବାଉ ଆଉ ବର୍ଷା କେମିତି ହଉଛି ବର୍ଷା ପକଉଛି ସିଆଡେ?
ସା
ବର୍ଷା ତ ପାଗ ଏମି
ରାତି ଏଗାରଟାରେ, ଏଗାରଟାରେ ସକାଳୁ
କାଲି କାଲିଠାରୁ ଲଘୁଚାପ ପାଗ କରିଛି। କାଲିଠାରୁ ଲଘୁଚାପକ ବହୁତ ପାଗ କରିଛି ଆଉ। ହୁଁ ପାଗ ସେମିତି କରିଛି ଟିକେ କେତେବେଳେ ଇଚ୍ଛା ହେଲେ ବର୍ଷି ଯାଉଛି, କେତେବେଳେ ଇଚ୍ଛା ହେଲେ ଇଏ ହେଇଯାଉଛି। ହଁ ତମ କଥା କଟୁଛି ତମେ-ଏ-ଏ ଯାଅ ନହେଲେ କୁଆଡେ ଯାଉଛ।
ହଁ ଆ ଆଛା ଆଛା ହଉ ହଉ ରଖୁଛି। କମିଲା